ହୁଁ। କଣ କରୁଚ? କଣ କହିଲ?
ମୁଁ କହିଲି କଥା ଶୁଭୁଛି?
ହା ଶୁଭୁଛି।
ମୁଁ ଏଇଠି ବସିଚି ଆଉ ତମେ?
ଓ ଭଲ କଣ ଖାଇଛ?
ମୁଁ ଏଇ ସନ୍ଧ୍ୟା ବେଳେ ଏ ବିସ୍କୁଟ୍ ମିସ୍ ସାର୍ ଏମିତି ଖାଇଛି ଆଉ। ତମେ?
ପିଠା। ହଁ
ହଁ ହଁ ଆଉ
ଆଉ କଣ? ଆଉ ତମେ ରଜରେ କଣ କରିଥିଲ ତିନିଟା ଡ୍ରେସ୍ ନା କେତେଟା?
ରଜରେ ଡ୍ରେସ୍ ତ ତିନିହଳ ଆଣିଥିଲି
ହୁଁ।
ଖରା କିନ୍ତୁ ଯେତେ ଜୋର ହଉଥିଲା ରଜ ବେଳକୁ ବର୍ଷା ହେଲା।
ଆଚ୍ଛା।
ଆଉ ହଉଛି ଏ କାଦୁଅ ପଚ ପଚର ପଚରରେ ନୂଆ ଡ୍ରେସ ପିନ୍ଧିବାକୁ ଇଚ୍ଛା ହେଲାନି।
ଆଚ୍ଛା ଆଚ୍ଛା।
ନା ପିନ୍ଧିନି ହଳେ ପିନ୍ଧିଥିଲି ଆଉ।
ଆଉ ଦିଇଟା ଥୋଇ ଦେଇଚ?
ଗଲି ଆଉ ପିନ୍ଧିଲି ହିଁ ଆଉ। ବର୍ଷା ହେଲା ତ ଇଚ୍ଛା ହେଲାନି ଆଉ।
ଆଚ୍ଛା।
ଆଉ ହଉଛି ରଜରେ ପୋଡ଼ା ପିଠା ଖାଇଲି। ତାପରେ ହଁ। ରଜ ପାନ ଖାଇଲି ତାପରେ ଗାଁରେ ହଉଛି ସମସ୍ତେ ମିଶିକି ଦୋଳି ଖେଳିଲୁ ପୁଚୀ ଖେଳିଲୁ
ଭଲ ଭଲ ତମେ ତ ଏତେ କଥା କରି ଛ ଆମେ ତ କିଛି ନାହିଁ ଆଉ। ଓ
ହଁ ଆଉ। ଆଉ ଗାଁ ରେ ସବୁ ପୁଅ ପିଲାମାନେ ମିଶିକି କବାଡି ଖେଳିଲେ ତାସ୍ ଖେଳିଲେ ଏମିତି ଆଉ ଆମେ ସବୁ ଲୁଡୁ ଖେଳିଲୁ
ଭଲ ଭଲ।
ହଁ ଆଜିିକାଲି ତ ଲୁଡୁ ଆଉ କେହି ପାଲିରେ ଖେଳୁନାହାଁନ୍ତି ମୋବାଇଲ ଫୋନ୍ ହଁ ମୋବାଇଲ ହେଇଗଲାଣି ସମସ୍ତେ ମୋ
ମୋବାଇଲ ରେ କ୍ୟାରମ ଠୁ ଆରମ୍ଭ କରି ଚେସ୍ ଠୁ ଆରମ୍ଭ କରି ଲୁଡୁ ଠୁ ଆରମ୍ଭ କରି ସବୁ ପ୍ରକାର
ହଁ ବା ଆଉ ପାଲିରେ ଖେଳିଲେ ଯୋଉ ମଜା ମୋବାଇଲରେ କଣ ସେଇ ମଜା।
ନା ସିଏ କମ୍ପ୍ୟୁଟର ତା ମନ ଇଚ୍ଛା ଦାନ ଦବ
ହଁ।
ସେମିତି କଣ ମଜା ଲାଗେ।
ହଁ ବା। ଆଉ ଏବେ ତ ରଥଯାତ୍ରା ଆସୁଛି।
ହଁ।
ଆଉ ପୁରୀ ଯିବ ତମେ?
ନା ଯିବାର ନାହିଁ ତ ରଥଯାତ୍ରା ପୂର୍ବରୁ ଯିବାର ଅଛି, ଦେଖାଯାଉ କଣ ହଉଛି।
ହଁ କାଳିଆ ଡୋରି ଲାଗିଲେ ତା ପାଖକୁ ଟାଣି ହେଇ ଆପେ ଆପେ ପଳେଇବା।
ହଁ ତମର ଯିବାର ପ୍ଲାନ୍ ଅଛି କି?
କଣ କହୁଛନ୍ତି?
ହେଲେ ତମର ଯିବାର ପ୍ଲାନ ଅଛି କି?
ରଥ ଯାତ୍ରାରେ ତ ଯୋଉ ଭିଡ। ତା ଠାରୁ ଭଲ ହଉ ଛି ଘରେ ବସିକି ଟିଭିରେ ଦେଖିବା କଥା କାହିଁକିନା ଏ ଭିଡ଼ରେ ଗଲେ କଣ ହବ ଦେଖି ତ ପାରିବନି। ଛୁଇଁ ବି ପାରିବନି ତାଠାରୁ ଭଲ ଟିଭିରେ ଦେଖିବା ଆଉ।
ହଁ ଯଦି ଯିବ ତ ରାତିରେ ଯଦି ଠାକୁର ଯେତେବେଳେ ରଥରେ ଥିବେ ରାତି ଟାଇମ ରେ ଭଲ ଦର୍ଶନ ଟା ହୁଏ। ସମସ୍ତେ କୁହ ନ୍ତି କିନ୍ତୁ କଣ ହୁଏ କହିଲ ସମସ୍ତେ ମନ ଭିତରେ ଭାବିଥିବେ ରାତି ଟାଇମ ରେ ହିଁ ଯିବା ଦର୍ଶନ କରିବା। ସମସ୍ତେ ରାତି ଟାଇମ ରେ ଗଲା ବେଳକୁ ପ୍ରହୁରି ଭିଡ।
ହଁ ଏବେ ସେଇୟା ହଉଛି ସମସ୍ତେ ଭାବୁଛନ୍ତି କି ରାତିରେ ହଁ ହଁ ଏବେ ସେଇଆ ହଉଛି ସମସ୍ତେ ଭାବୁଛନ୍ତି କି ରାତିରେ ଫାଙ୍କା ଥିବ ଭଲରେ ଦର୍ଶନ ହବ। କିନ୍ତୁ ଏ ଭିଡ ମାନେ ସମସ୍ତେ ତ ଗୋଟେ କଥା ଭାବିଲେ ଆପେ ଆପେ ସ ଭିଡ ହିଁ ହବ ଆଉ।
ପେଇ ଆ।
ହଁ ରଥଯାତ୍ରା ସରିଲେ ପୁରୀ ଯିବାର ଅଛି। ପରିବାର ମାନଙ୍କ ସହିତ ଦେଖାଯାଉ ଆଉ।
ଭଲ ଯାଅ ଏଞଜୟ କର।
ହଁ ତମେ ବାହୁଡାରେ କେବେ ଯାଇଛ ପୁରୀ?
ମୁଁ ଯାଏ କିନ୍ତୁ ରଥଯାତ୍ରାରେ ଯାଇଛି ବାହୁଡାରେ ଯାଇନି।
ହଁ ହଁ ବାହୁଳାରେ ମୁଁ ଥରେ ଯାଇଥିଲି। କିନ୍ତୁ ରଥଯାତ୍ରାରେ ମୁଁ କେବେ ଯାଇନି।
ଉଁ ହୁଁ। ଆଉ କଣ ତମର ଲା ଏଇ ନଥିଲା ଆସିଲା ଟିକେ ଏବେ ଭଲ ଲାଗିଲା।
ହଁ ଖୁସି ଲାଗୁଥିବ।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
ଆମର ଲାଇନ୍ ଅଛି। ବର୍ଷା ଟିକେ ଝିପ୍ ଝିପ୍ ପକଉଛି ଆଉ।
ଓ ନା ଆମର ଏପଟେ ବର୍ଷା ନାହିଁ। ।
ଆମର ବର୍ଷା ହଉଛି ଏମତି ଆସୁଛି ଝିପ୍ ଝିପ ପକଉଛି ପୁଣି ପଳଉଛି। ପୁଣି ଝିପ୍ ଝିପ୍ ଏମିତି ଆଉ ଆମ ସହିତ ଲୁଚା ଲୁଚି ଖେଳୁଛି।
ହଁ ହଁ।
ଆଉ ହଉଛି ଘରେ କଣ କରୁଛନ୍ତି ସମସ୍ତେ?
ଏଇଠି ସେ ସବୁ ବସିଛନ୍ତି ଆଉ। ।
ଆଉ ଦେହ ଭଲ ଅଛି?
ଥଣ୍ଡା ଟିକେ ହେଇଯାଇଛି ଆଉ।
ରଥଯାତ୍ରରେ ଗାଁ ମାନେଙ୍କ ରେ ତ ଛୋଟ ପିଲାମାନେ ସେ ସବୁ ରଥ କରୁଥିବେ।
କୁହନି କୁହନି ପ୍ରବଳ ରଥ ଆସିବେ ସେ ତ ରଥ କରିବା ଗୋଟେ ସେମାନଙ୍କର ବାହାନା କିନ୍ତୁ ଆକଚୁଆଲିରେ ପଇସା, ଚାଉଳ ଏସବୁ ଡ଼ବା ତାଦାଙ୍କର ଗୋଟେ ଇଏ ହେଇଗଲାଣି।
ହଁ ଛୋଟ ପିଲାମାନଙ୍କର ସେଇଟା ଗୋଟେ ଖୁସି ଆଉ। ସେ ଚାଉଳକୁ ନେଇକି ଫିଷ୍ଟ କରିବେ ଆଉ।
ହଁ।
ବୁଝିବାତ୍। ତ କରିବେ ଆଉ
ସେଇଟା ଫୁଣି କଣ ନା ଠାକୁରଙ୍କ ଇଏରେ ଆଦାୟ କରିଥିବେ କିନ୍ତୁ ଆଇଁଷ କରିକି ସେ ପଇସାରେ ଖାଇବେ।
ଓହୋ ତମ ଆଡେ ସେମିତି କରନ୍ତି ଆମର ଏପଟେ ଛ କରନ୍ତି କିନ୍ତୁ ସାଧା ଓପରେ କରନ୍ତି ଆମିଷ କରନ୍ତିନି।
ନା ଆମର ଏପଟରେ କରନ୍ତି।
ଖୁସି ଲାଗୁଥିବ ଯେତେବେଳେ, ସେମାନେ ଘଣ୍ଟ ବଜେଇ ଆସୁଥିବେ। ପୁରା ଲାଇନ୍ କରିକିନା।
ଏମ୍ତି ଗୋଟେ ଗୋଟେ ଖୁସି ଆଉ ଦିନ ପରେ ଦିନ ଗଡ଼ି ଚାଲିଛି, ବିତି ଚାଲିଛି, ସମୟ ବି ଚାଲିଛି ତା ସହିତ କିନ୍ତୁ ଆମେ ଯୋଉଠି ଅଛେ ସେଇଠି ଅଛୁ।
ଠିକ୍ କଥା କହିଲ। ଆଉ ହୋଉଛି କଣ କୋଉଁ ପର୍ବ ତମକୁ ପାଳିବା ପାଇଁ ଭଲ ଲାଗେ?
ମତେ ସେମ୍ ତି କହିବାକୁ ଗଲେ ରଜ, କୁମାର ପୂର୍ଣ୍ଣିମା, ଅଷ୍ଟମୀ ସବୁ, ସବୁ ତ ଭଲ ଲାଗେ ଆମର ଯେମିତି କହିବାକୁ ଗଲେ ଓଡିଆରେ ବାର ମାସରେ ତେର ପର୍ବ ସମସ୍ତେ ତ ସବୁକୁ ପାଳୁ ନାହାନ୍ତି, କିନ୍ତୁ ଯେତେଟା ବି ଆମେ ପାଳୁଛୁ ସବୁ ଭଲ ଲାଗେ କିଛି ଖରାପ ବି ଲାଗେନି।
ତମେ ତାହେଲେ ବଡ଼ ପ୍ରଥମା ଅଷ୍ଟମୀ କର ନୁହେଁ କି?
ହଁ ମୁଁ ବଡ଼।
ହଁ, ହଁ ଆଉ ପ୍ରଥମ ଅଷ୍ଟମୀରେ ଯୋଉ କଣ ହଳଦୀ ପତ୍ରରେ ଏଣ୍ଡୁରି ପିଠା ଖା
ହଁ ସେଇଟା ତ ମୋର ଫେବରେଟ।
ହଁ ଆଉ ପିଠା ସହିତ କଣ ଖାଇବାକୁ ଭଲ ଲାଗେ?
ଏମିତି ନାହିଁ ମୁଁ ଗରମ୍ ଗରମ୍ ଖାଲି ଖାଇଦିଏ।
କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍ କର ନୁହେଁ କି?
ହଁ।
ଆଉ କୁମାର ପୂର୍ଣ୍ଣିମାରେ ତୁମ ଆଡ଼େ ଜହ୍ନିଓଷା ହୁଏ?
ଜହ୍ନି ଓଷା।
ନା ତମ ଆଡେ ନାହିଁ ଜହ୍ନି ଓଷା ଏଇ ଯୋଉଁ ସନ୍ଧ୍ୟା ବେଳେ ଚାନ୍ଦ ପୂଜା କରାଯାଏ। କଣ କରାଯାଏ। ସନ୍ଧ୍ୟାବେଳେ ଯେଉଁ ପିଲାମାନେ ଝିଅ ପିଲା ମିଶିକି ଚାନ୍ଦ ପୂଜା କରନ୍ତି।
ହଁ ନାଇ ହୁଏ କିନ୍ ତମେ ଯୋଉ କହୁଛ ସମସ୍ତେ ମିଶିକି ଆମର ସେମ୍ ତି ନାଇଁ, ସମ ଆମର କେମ୍ ତି କହିଲ ସମସ୍ତିଙ୍କ ଚଉରା ପାଖରେ ସମସ୍ତେ ଅଲଗା ଅଲଗା କରନ୍ତି।
ଓହୋ ଆମର ଏପଟେ କିନ୍ତୁ ଅ ସମସ୍ତେ ମିଶିକି ଗୋଟେ ଚଉରା ମୂଳରେ ପୂଜା କରାଯାଏ।
ଓହୋ ହୁଁ ଯେଦେ ସେ ଯାଇ ସେ ଫଳ ଖାଇ। ଏ ସବୁ ରୀତିନୀତି ସବୁ ତ ସମାନ ରହିବନି ନା କିଛିଟା ତ ଅଲଗା ରହିବ।
ହଁ ହଁ ସମସ୍ତଙ୍କର ସବୁଆଡେ ଚଳଣି ସମାନ ନୁହେଁ ନା।
ହୁଁ ମୁଁ ସେଥିପାଇଁ ତ କହିଲି ଯେ ଦେସେ ଯାଇ ସେ ଫଳ ଖାଇ।
ହଁ।
ସମସ୍ତଙ୍କର ରୀତିନୀତି ସବୁ କିିଛି ଅଲଗା ହିଁ ଥିବ।
ହଁ ତମେ କହୁଥିଲ ପା ଲାଇନ ଆସିଲାଣି ବୋଲି।
କାମ କୁ ହଁ ଅ।
ହଉ ଯାଅ କଣ କରିବ ଆଉ।
ହଉ ହଉ। ହଉ ହଉ।
ହଁ ।